ହଁ ଆପଣ ନା ଟିକେ ନେଟୱାର୍ ଜାଗାକୁ ରହିଥାନ୍ତୁ। ଆଛା କଣ କରୁଛନ୍ତି ଆପଣ?
ଏବେ କିଛିନାଇ ବେଷ୍ଟ ରେ ଅଛି। ଆଉ ତମ ସବୁ ହେଇଗଲା କାମ।
ହଁ ହଁ। ଚାଲିଛି ସେମିତି ଆଉ ତାହେଲେ ଚାଲନ୍ତୁ ଆମେ ଆମ ବେଶୁ ରେ କଥା ହବା।
କେ ଆଚ୍ଛା ମତେ ଟିକେ କହିଲ ତମର ଯୋଉ ଏବେ ବର୍ତ୍ତମାନ ରିସେଣ୍ଟଲି ଯୋଉ ଆସିବ ପର୍ବଟା ତମର ଏବେ ରଥଯାତ୍ରା ଆସିବ ତ।
ହୁଁ।
ଆଚ୍ଛା। ରଥ ଯାତ୍ରା ଉପରେ ଟିକେ ମୁଁ ତ କିଛି ଜାଣିନି ସେ ବିଷୟରେ ହଁ ହଁ ମୁଁ ଜା
ରଥଯାତ୍ରା ତ ଆମ ଫାଷ୍ଟ କଲଚର ଅଛି ଯେ ପୁରୀରେ ଆମ ରଥଯାତ୍ରା। କାରଣ ସେଠି ଜଗନ୍ନାଥଙ୍କର ଫାଷ୍ଟ ତ ରଥଯାତ୍ରା ପୁରୀରେ। ସେକେଣ୍ଡ ଆମର ଖଣ୍ଡୁଗଡ଼।
ଆଛା ଆଛା।
ପୁରୀରେ ଯେମି ତି ରଥଯାତ୍ରା ପାଳନ ହୁଏ ଫାଷ୍ଟ ଜଗନ୍ନାଥ ମହାପ୍ରଭୁ ବା ଜଗନ୍ନାଥ, ବଳଭଦ୍ର, ସୁଭ ତ ଏସବୁ ଯାଇକିରି ଆ ଦର୍ଶନ ମାନେ ବାହାରକୁ ଆସନ୍ତି ଦୋ ଦଳି ଝୁଲି ଝୁଲି।
ହୁଁ।
ତ ତାପରେ ତାଙ୍କର ତିନୋଟି ରଥ ଥାଏ। ଜଗନ୍ନାଥ ନନ୍ଦୀଘୋଷ ବଳଭଦ୍ର ତାଳଧ୍ୱଜ ସୁଭଦ୍ରାଙ୍କ ଦର୍ପଦଳନ ତ ସେଇ ରଥରେ ଯେତେବେଳେ ବସିବେ ମହାପୁରୁ ତ ତାଙ୍କର ଗୋଟେ କିଛି ଗୋଟେ ଗୀତ ଅଛି ତ ସେଇ ଗୀତ ଗାଇଲା ପରେ
ହଁ ହଁ।
ତ ତାଙ୍କର ରଥ ଚାଲିବ ଲୋକମାନେ ଝିକନ୍ତି ଝିକିଲା ପରେ ରଥ ଚାଲେ ତ ରଥରେ ସାତ ଦିନ ପାଇଁ ତାଙ୍କ ମାଉସୀ ଘରକୁ ଯାଇଥାନ୍ତି ତ ଆମର ଓଡ଼ିଆମାନଙ୍କର କିଛି ରହିଥାଏ ଯେ କଲଚର କଣ ଯେ ଅ ତାଙ୍କ ତାଙ୍କେ ଯୋଉ ର ରଥରେ ବସିଥିବେ ତାଙ୍କ ଦୌଡିକୁ ଧରିକି ଝି କିରେ କିଛି ଉଁ ଅ କଣ ସେଟା କିଛି ପାପ ନଷ୍ଟ ହୋଇଥାଏ। ଏମିତି ଅଛି ତ ଲୋକମାନେ ସେଇଥିପାଇଁ ସେଇ ଆ ସେଇଥି ଦୌଡ଼ି ଝିକିବା ପାଇଁଁ ହିଁ ପ୍ରିଅ ଲୋକ ସେଇଠି ଯାଇଥାନ୍ତି। ତ ତାଙ୍କର ସେଇଠି କିଛି କିଛି ଅମ ଦୁଃଖ ନ ଖରା ମାନେ ଭାଙ୍ଗିବା ପାଇଁ
ଓହୋ ହଁ ଆଚ୍ଛା ଆଚ୍ଛା ଏବେ ମାନ ମେ ତମର ଏବେ ନେକ୍ସଟ୍ ମନ୍ଥ ଅଛି ନାଇଁ କି ରଥଯାତ୍ରା?
ହଁ।
ହୁଁ ହୁଁ ହୁଁ ଆ ସେଥିରେ ତ ଛୁଟି ବି ତ ମିଳେନା ଛୁଟି ବି ମିଳେନା ରଥ ବାହୁଡା ହେଲା ବେଳକୁ ଛୁଟି ମିଳେ ନାଇଁ କି ହଁ
ମାନେ ଜଗନ୍ନାଥ ବଳଭଦ୍ର ସୁଭଦା ପୁଣି ତାଙ୍କ ମାଉସୀ ଘରକୁ ମନ୍ଦିରକୁ ଫେରନ୍ତି। ତ ସୁନାବେଶରେ ଜଗନ୍ନାଥ ତାଙ୍କୁ ସୁନା ଆଭୂଷଣ କରାଯାଏ। ମାନେ ରଥ ଉପରେ ବସିଥିବେ ସେମାନେ ତାଙ୍କକୁ ସୁନାରେ ପୁରା ସଜ କରିବେ କିଛି ସେଦିନ ଫୁଲ ଫୁଲ କିଛି ଲଗା ନାଇଁ ତାଙ୍କ ରଥକୁ ପୁରା ଫୁଲରେ ସଜା ହବ ଆଉ ତାଙ୍କୁ ପୁରା ସୁନାରେ ସଜା ହବ।
ହଁ ହଁ ହଁ।
ସେଇ ଦର୍ଶନ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଦେଖେ ତ ସେଇ ଜିନିଷ ଟା ଟିକେ ଭଲ ଲାଗେ।
ଆଛା ଆଛା ବହୁତ ଏଇଥିରେ ତମର ରଥଯାତ୍ରା ପର୍ବ ଟା ଆନନ୍ଦ ଉଲ୍ଲାସରେ ପାଳନ ହୁଏ ନାଇଁ କି।
ହଁ ରଥର ମାନେ ଜଗନ୍ନାଥଙ୍କର ବେ ମାନେ ସବୁଠୁ ଭଲ ପ୍ରସାଦ। ତ ମହାପ୍ରସାଦ ଜାଣିଛନ୍ତି ଅଭଡା। ଯାହାକି ସେଥିରେ ଖେଚେଡି ଡାଲି ସବଜି ଆଉ ପୋଡ଼ପିଠା ଏଗୁଡ଼ା ସବୁ ଦିଆଯାଏ। ତାପରେ ପୁଳି ବି ମିଳେ ତମେ ଆପଣ କେବେ ଯାଇଛନ୍ତି ପୁରୀ
ନାଇଁ ମୁଁ ତ ଏବର୍ଷ ଯାଇନି ପୁରୀ ଭୁବନେଶ୍ବର ଯାଇଥିଲି କିନ୍ତୁ ପୁରୀ ଯାଇନିଁ।
କେବେ ଯାନ୍ତୁ ପୁରୀ ବୁଲି କି ଆସିବେ ବହୁତ ଭଲ ସେଠି। ଲୋକମାନେ ବାସ ତାକୁ ଦେଖିବାକୁ ଯାଆନ୍ତି। ଯେ ଆମ ଦୁଃଖ ଦୂର ହେଇଯାଏ ତାକୁ ଦେଖିଲେ। ତ ସେଥିଲାଗି ଲୋକମାନେ ଅଧିକାଂଶ ସେଇ ଭିଡ଼ ତା ପାଖରେ ଏମିତି କେବେ ନାହିଁ ଯେ ଖାଲି ବଢିବେ କି କେବେ ଲୋକ ଯାଇନଥିବେ। ତା ପାଖକୁ ତ ଆପଣ ବି ଯାଆନ୍ତୁ କେବେ କେବେ ବୁଲିକି ଆସିବେ। ମୁଁ ଶୁଣିଛି ଅନ୍ୟ ମାନଙ୍କର କିଛି ଅଲଗା ଅଲଗା ପର୍ବ ଥାଏ ତ ଆପଣ ସେଇ ପର୍ବ ଅଲଗା ପର୍ବ ବିଷୟରେ କଣ ଜାଣିଛନ୍ତି ନା କମାନେ ନା ଆମେ ତ ଆମ ଓଡିଆ ବିଷୟରେ ସବୁ କିଛି ଜାଣିଛେ ତ ଅଲଗା କିଛି ଜାଣିବା ପାଇଁ ବି ଇଂଟରେଷ୍ଟ ଷ୍ ଲାଗେ ନା ତ ଆପଣ ବି ଆପଣ ଅଲଗା କୋଉ ପର୍ବ ବିସୟ ରେ ଜାଣିଛନ୍ତି ଅନ୍ୟମାନଙ୍କ
ଆ ହଁ ଯୋଉ ଦେଖିଲ ସେଇଟା ଆମର ଜାନୁ ହୁଏ। ଯେମିତି ହିନ୍ଦୁ ଧର୍ମରେ ଦସ ଚା ବଳନ ହଏ ନା। ବଡ ପର୍ବ ଟା ସେମିତି ହଁ ଇସଲାମ ରେ ଅଛି ସେ ତ ଆଜି ରମଜାନ ଟା ହୁଏ। ବୁଝିଲ ସେଇଠି ରମଜାନ ରେ କଣ ହୁଏ ନା ରମଜାନ ର ଗୋଟେ ମାସରେ ଯାଏ। ପୁରା ପ୍ରତିଦିନ ମାନେ ତିରିଶ ଦିନ। ହୁ ଗୋଟେ ମାସ। ସେଇ ତିରିଶ ଦିନ ଯାକ ଉପାସ ରହନ୍ତି ମୁସଲିମ ମାନେ। ଲାଗୁଛିନା ସେମାନେ ହଁ ଉପାସ କରନ୍ତି ସନ୍ଧ୍ୟାକୁ ଉପାସ ଫିଟାନ୍ତି ସକାଳେ କିଛି ଖାଇବେ ସାଢେ ତିନିଟା ଚାରିଟା ପର୍ଯ୍ୟନ୍ତ ଭିତରେ ଖାଇଦେବେ ପୁଣି ରାତି ରେ ସାଢେ ଛଅଟା ସାତଟା ଭିତରେ ତାଙ୍କର ଉପାସ ଫିଠା ହବ ସେ କେତେବେଳକୁ ଫିଟାହବ ଦିନ ସାରା କିଛି ନାହିଁ। ପାଣି ଟୋପା ବି ପିଇବେନି କିଛି ନାଇଁ ଆଉ ଦିନକୁ ପାଞ୍ଚ ଥର ତାଙ୍କର ପ୍ରେୟର ଥାଏ ପ୍ରେୟର କରନ୍ତି ଆଉ ମସ୍ଜିଦ୍ ହଁ ଜ ମା ନେ ମସ୍ଜିଦ ଯାଆନ୍ତି ସେଠି ସେମାନଙ୍କର ଉପାସ ଫିଟବା ପାଇଁ ସୁବିଧା କରାଯାଇଥାଏ ଆଉ ସେମାନେ ସେଠି ନମାଜପ୍ରେ ସବୁ କରନ୍ତି ଲେଡି ମାନେ ଘରେ କରନ୍ତି ପୁରା ମାସ ହେଇଗଲା ପରେ ପୁ ସେମାନଙ୍କ ରମଜାନ ପର୍ବ ଟା ପାଳନ ହୁଏ ବୁଝିଲ ସେଇ କ ଣ ଯେ ହଁ ସିମେଇ ଫିମେଇ ର ରନ୍ଧା ହୁଏ ଆଉ ଯୋଉ ବିରିୟାନୀ ଫିରିୟାନୀ ସବୁ ରନ୍ଧା ହୁଏ ସେମାନେ ବହୁତ ଖୁସିରେ ମନାନ୍ତି ଆଉ ଆମର ତ ଭାରତ ଦେଶରେ ତ ଆମର ଗୋଟେ ଧର୍ମ ନିରପେକ୍ଷ ରାଷ୍ଟ୍ର ନା। ସେଥିରେ ବି ତ ଛୁଟି ମିଳେ ହଁ ସବୁ ଛୁଟି ମିଳେ ସବୁ ହିନ୍ଦୁ ମୁସଲି ମୁଁଭାଇ ଭଉଣି ସେ ସମସ୍ତେ ମିଶିକି ତ ପାଳନ କରନ୍ତି ସମସ୍ତେ ଏଞ୍ଜୟ କରନ୍ତି ଆଉ
ଆଚଛା
ହଁଟ ହଁ
ଆଉ ଏଇ ସବୁ ପର୍ବରେ ଆଉ ପର୍ବ ଆମର ପାଳନ ହୁ ଏବେ ରଜ ଯଷ୍ଟ ଅଛି ଏବେ।
ଆଚ୍ଛା ଆଚ୍ଛା ରଜ ପର୍ବ ହବ ନାଇଁ କି ସେଠି ତମେ ବୋଧେ ଦୌଡି କଣ ଖେଳନ୍ତି ନା ରଜ ଦୌଡି କଣ ଖେଳନ୍ତି ନା
ହୁଁ ଦୋଳି ଖେଳନ୍ତି ମିଠା ପାନ ଖୁଆନ୍ତି ଆଉ ଆମର କଲଚରରେ ଅଛି ଏ ଯଉ। ଝିଅ ମାନେ ରଜରେ ତିନି ଦତିନି ଯାକ ଝିଅ ମାନେ କିଛି କାମ କରିବେନି। କି କଟାକଟି ପରିବା ଏଗୁଡାକ କିଛି ବି କରିବନି ବାସ କାଲି ତାଙ୍କେ ନୂଆ ପିନ୍ଧିବେ ଆଉ ଦୋଳି ଖେଳିବେ। ଏଇଗୁଡା ସବୁ ଖାଇବେ। ଆଉ ଆମର ଫାଷ୍ଟ ରଜର କଲଚର ହଉଛି ଯେ ପୋଡ ପିଠା ହୁଏ। ସବୁ ରଜରେ ପୋଡପିଠା ହୁଏ ତ ପୋଡପିଠା ଫାଷ୍ଟ ଖାଆନ୍ତି। ତାପରେ ମିଠା ପାନ ଆଉ ଦୋଳି ଖେଳ ଆଉ ଲୋକମାନେ ଯାହା ବାହାର ପଟେ ତାସ୍ ଖେଳନ୍ତି। ଆଉ ଏମିତି ଅନ୍ୟମାନେ ଯେଉଁ ଖେଳ ଅଛି ସେମାନେ ସବୁ ଖେଳନ୍ତି।
ଆଛା ଆଛା ଦ ହଁ
ଆମର ଏଠି ପାଖରେ ତ କୋଉଠି ର ଦୋଳି ନାହିଁ ତ ସେଇ ରଜ ଉପରେ ଟିକେ ଆମ ପାଖରେ ତ ଏଇଠି ଦଳ ଦୋଳି ନାହିଁ। ତ ଦୋଳି ଟିକେ ଆମେ ଅଧିକ ଖେଳୁ ପାରୁନୁ କିନ୍ତୁ ସାଙ୍ଗମାନଙ୍କ ସହ ମଜାମସ୍ତି ଅନ୍ୟ ଗାଁ ତାଙ୍କ ଘର ଆଣେ ଏଗୁଡା ସବୁ ବୁଲି ମଜା ଲାଗେ ମିଠା ମ ମିଠା ମିଠା ପାନ ଏଗୁଡ଼ା ସବୁ ଖାଇବାକୁ ବି ମିଳେ ତ ଆମେ ସାଙ୍ଗମାନେ ମିଶ ଏତିକରି ସମସ୍ତଙ୍କ ଘର ଯାଇଥାଉ ମିଠାପାନ ଆଉ ଏଳି ରଜରେ ବି ଖର୍ଚ୍ଚ କରିବାକୁ ବି ଦେଇଥାନ୍ତି। ତ ଭଲ ଲାଗେ ରଜ ପର୍ବ ତାପରେ ଆମର ରାକ୍ଷୀ ପୂର୍ଣ୍ଣମା ଆସିବ ରାକ୍ଷୀ ପୂର୍ଣ୍ଣିମାରେ ଆମେ ଭାଇ ମାନଙ୍କୁ ରାଖି ବାନ୍ଧିବୁ ଭଉଣୀମାନେ ଅ ଫାଷ୍ଟ ରାକ୍ଷି ତ ଆଣା ହେଇଥିବ ଆମ ପାଇଁ ତ ରାକ୍ଷୀ ଆଣି ରାକ୍ଷୀ ଆଉ ଦୁଇ ଚାଉଳ ଯାହା କହୁଛନ୍ତି ଚାଉଳ କ୍ଷୀର ଆଉ ଅଲଗା ସିନ୍ଦୁର ଚନ୍ଦର ଥାଏ। ତାପରେ ବରକୋଳି ପତ୍ର ଆଳତି ଏଗୁଡ଼ାକ ସବୁ ଥାଏ ଯାହା ଦୀପ ଏଗୁଡ଼ା ଥାଳିରେ ସଜେଇ ରଖିକିରି ତାଙ୍କୁ ଫାଷ୍ଟ ଆକ୍ଷୀ ବାନ୍ଧା ହେବ ତାପରେ ଯାହା ଯେଉଁ ବନ୍ଦାଣ ଅଛି ତ ସେଗୁଡ଼ାକ ବନ୍ଦ ହବ ତାପରେ ଚନ୍ଦନ ସିନ୍ଦୁର ଏଗୁଡ଼ାକ ଲଗାହେବ। ତାପରେ ମିଠା ଖୁଆହେବ ତାପରେ ତାଙ୍କେ ଆମକୁ ଗିଫ୍ଟ କିଛି ଦେବେ। ତ ସେଇ ଗିଫ୍ଟ ଦବା ପାଇଁ ଭାଇ ଭଉଣୀ ଭି ମା ଝଗଡ଼ା ଲାଗିଥାଏ। ଯେ ଆମକୁ ଅଧିକ ପଇସା କମ୍ଇ ଦେଲେନ ଅଧିକ ଗିଫ୍ଟ କଣ ପାଇ ଦେଲୁ ନୁଁ ଏଇଥିପାଇଁ ବି ଝାଗଡ଼ା ଲାଗିଥାଏ ତ ଏମିତି ହିଁ ସବୁ ଚାଲିଥିବେ
ହଁ ହ ଟିକେ ମୁଁ ଦଶହରା ଦୀପାବଳି ବିଷୟରେ ଜାଣେ କାଁହିଁକି ନା ମୋର ବି ଫ୍ରେଣ୍ଡସ୍ ଯାକ ଥିଲେ ହଁ। ମାନୁସ୍ ଥିଲେ ନା ସେମାନେ ହିନ୍ଦୁ ଧର୍ମ କ ରିଲେଟେଡ ଥିଲେ ଜଣେଶ ସେ ଦଶହରା ବି ଭଲ ଅ ବଡ ତେହ୍ୱାରଟା ତ ହିନ୍ଦୁ ମାନଙ୍କର।
ହଁ ଦସ୍ ଦଶହରାରେ ତ ରାବଣ ପୋଡା ହୁଏ। ମତେ ରାବଣ ପୋଡା ଦେଖିବା ପାଇଁ ଭଲ ଲାଗେ ମୁଁ ଯେ ମୁଁ ଦଶହରାକୁ ମାଉସୀ ଘର ଗାଁକୁ ଯାଏ ସମ୍ବଲପୁର। ତ ସେଇଠି ଭଲ ଲାଗେ ମୋତେ ନେଇଯାଆନ୍ତି ଆସିକିରି ମଉସା ଆସିକି ନେଇଯାଆ ଯେ ତୁ ଆସ ଏଠ ଏଠିକି। ତ ସେଥିଲାଗି ଭଲ ଲାଗେ ମୋତେ ସେଇ ଜାଗା ଯାକ
ଏବେ ତୋମେ ଛୁଟିରେ ଯିବ ନା ଦଶହରା ଛୁଟିରେ ମିଳିବ ସେଥିରେ ଆଉ ଥରେ ଯିବ ବୋଧେ ମାମୁଁ ଘରକୁ।
ଉଁ, ନାଇଁ ଭାବୁଚି ଏଇ ବର୍ଷ ତ ଯାଇ ହେବନି କଣ ପାଇଁ ନା ମୋର ଏକଜାମ୍ ଅଛି। ତ ଯାଇ ହବନି ଏ ବର୍ଷ ଏଇଠି ମନେଇ ଆକୁ ପଡ଼ିବ।
ଦୀପାବଳି ବି ଭଲ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ସେଇଦିନ ତ ପୁରା ଦୀପ ଫିପ ଲଗେଇ ହି। ଘର ଦ୍ୱାର ଏମତି ମାନେ ଗାଁ ସ-ଧୁଆ ଧୁଇ କରିକି ସଜାଡିଚି ସେମାନେ କରନ୍ତୁ ହଁ ଚଉଦ ବର୍ଷ ରାମ ହୁଁ
ଦୀପାବଳି ଆଗ ଦିନ ଧୁଆ ଧୁଇ ହୋଇଯାଏ ଘର ପତ୍ର। ଆଉ ବାକି ଦୀପାବଳି ଦିନ ପୁରା ସନ୍ଧ୍ୟା ଟାଇମ୍ ହେଇଗଲା ମାନେ ଚାଟା ପାଞ୍ଚଟାରେ ଅ, ଦୀପକୁ ପୁରା ପୁରା ଘର ଦୀପରେ ସଜା ହୁଏ, ଆଉ ବାକି ଫୁଲ ଲିଚୁ ଲାଇଟ୍ ଏଗୁଡାକରେ ସବୁ ସ-ସଜା ହୋଇଥାଏ। ଆଉ ବାକି ରାତିରେ ତ ବଡ ବଡ଼ିଆ ଯୋଉ ଡାକ ହୁଅନ୍ତା, ଡାକନ୍ତି କାଠି ଦେଖିଇକି ସେଟା ଗୋଟାକୁ ମାନେ ମା- ମହାପ୍ରଭୁଙ୍କୁ ପୂଜା କରିସାରିଲା ପରେ ଆମ ଆଗ ପୁରୁଷ ମାନଙ୍କ ତ ସବୁ ଡାକି ସାରିଲା ପରେ ଯାଇକି କାଠ ଦେଖେଇଲା ପରେ ତାଙ୍କୁ କୁ ଆଲୁଅ ଦେଇ ସାରିଲା ପରେ ଅଁ, ଉଁ। ବାଣ ଫୁଟାନ୍ତି। ଏଇ ଗଲଚାଲରେ ଭଲ ଅଛି କିନ୍ତୁ ଭଲ ଲଗେ। ପର୍ବ ମାନ ସବୁ ମାନେ ସବୁ ପର୍ବ ମିଶିକି କରିବାଟା ଏଇଟା ବି ଭଲ ଲାଗେ ଯେ ଆମେ କିଛି ଛି ପାଳନ କରୁଚ ତ ସମ୍ ସବୁ ପର୍ବ ମିଶିକିରି ପାଳନ କରିବାଟା ହିଁ ଭଲ ଲାଗେ।
ସ-ସତ କଥା।
ମତ ମୋତେ ତ ଭଲ ମୋତେ ବେଶୀ ଭଲ ଲାଗେ ଯେ ଆମର କିଛି ସେମିତି କିଛି ଅଲଗା ଅଲଗା ହେଲେ କିଛି ମୁଁ ମାନୁନି ତ ମୋତେ ଭଲ ଲାଗେ ସମସ୍ତଙ୍କ ସାଙ୍ଗେ ମିଶିକ ସବୁ ପର୍ବ ପାଳନ କରିବା।
ହଁ ହ ହଁ‌। ହଉ ଆଉ ତମେ କଣ ପର୍ବ ବିଷୟରେ ଜାଣିଛ ଅନ୍ୟ ରିଲ ରିଲିଜିଅନ ମାନଙ୍କର?
ନା ସେଗୁଡା ଆଉ ତ କିଛି ଜାଣିନି ମୁଁ।
ଆଛା ଆଚ୍ଛା ହ ଯେ
ଆଁ। ହାଲୋ ହାଲୋ। ହ୍ୟାଲୋ। କଁ କହିଲେ ମ୍ୟାମ୍?
ଏକ୍ସ୍ ମାସ ବିଷୟରେ
ଏକ୍ସମାସ୍ ରେ ତ ମୁଁ ମୁଁ ଶୁଣିଛି ଯେ ଆକାଶରୁ କି ଗୋଟେ ଆସି ଗିଫ୍ଟ ଦିଅନ୍ତି କି ସେଇଟା ମୁଁ କେବେ ଜାଣିନି ମାନେ କେବେ ହୋଇନି।
ଓହୋ ହଁ ସେ ସାନ୍ତାକ୍ଲୁଜ୍ ବୋଲି କହନ୍ତି ନା?
ହଁ ସନ୍ତା କ୍ଲାସ ହଁ ତ ଏ ଏମିତି କେବେ ହେଇନି।
ହଉ କି ଫ୍ରେଣ୍ଡ ମାନଙ୍କ ସାଙ୍ଗରେ କଥାବାର୍ ଲେ ଜଣା ପଡଛି ଆ କିଛି ନା ଆଉ କଲ କଥା ତମେ ତିନିଟା ହୁଁ ତିନିଟା ଧର ଯେ ପର୍ବ ବିଷୟରେ କହିଲ, ଦଶହରା କହିଲ, ଦୀପାବଳି କହିଲ, ଏବେ ତମର ରଥଯାତ୍ରା ବିଷୟରେ କହିଲ ନାଇଁ କି? ମତେ ବି ଟିକେ ଜାଣିବାକୁ ମିଳିଲା। ହୁଁ ଭଲ ଲାଗିଲା ମଁ ଟିକେ ରମଜାନ ବିଷୟରେ ତମକୁ ଟିକେ ଜଣେଇ ଦେଲି। ବୁଝିଲ ଆମେ ଜଣେ ଜଣେ ଅନ୍ୟ ଜଣଙ୍କର ଜାଣିଲେ ହଁ ସବୁ କିିଛି ଜଣା ପଡ଼ିବ କି ଏମତି ହୁଏ ହଁ ହଉ ଠିକ ଅଛି ହଁ ଭଲ ଲାଗେଲ ହଉ ଠିକ ଅଛି ଅଁ ହଁ ନେସ୍ ଟାଇମ୍ କଥା ହେ ହେଲା ଓକେ ବାଏ।